ହ୍ୟାଲୋ ଏଟା
ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆଉ କଣ କରୁଛନ୍ତି?
ମୁଁ ଏଇଠି ବସିଛି କମ୍ପୁଟର କ୍ଲାସ ଆସିକି ଆଉ ଆପଣ?
ହଁ ମୁଁ ଏଇଟା ନିତି ହବ ତ ରୋଷେଇ ଚାଲିଛି ଏଇନା ନତି ହବ ଆଉ। ଆଜ୍ଞା।
ଆଉ ଖାଇ ସାରିଲେଣିି?
ହଁ ସେ କୁହନ୍ତୁ ଆପଣ କଣ କୁହନ୍ତୁ।
ହୁଁ ଆଉ ଆପଣଙ୍କ ନୀତି ମାନେ କଣ ମନ୍ଦିରରେ ରହୁଛନ୍ତି ବୋଧେ?
ହୁଁ।
କଉ ମନ୍ଦିର?
ଜଗନ୍ନାଥ ମନ୍ଦିର ଆଉ।
ଉଁ ହୁଁ ସେଠି ସବୁ ଭଲ ଟି?
କଣ ଭଲ ଏ ତ ଯୋଉ ଅସୁବିଧା କୁହନି କୁହନି। ଡାକିକି ନେଇକି ଆସିଥିଲେ ହଁ ଅସୁବିଧା ଟିକେ ଅଛି ଆଉ କଣ କରିବା ଯୋଉଠି ଗଲେ ସେଇଟି ତ ସେଇଆ ହବ ଆଉ। ସବୁ ଯାଙ୍କ କଣ ସମାନ ଥାଏ।
ହଁ।
ଆଜି ଏଠି କାଲି ସେଠି କାଲି ଅଛି ଆଜି ସେଠି ହଁ।
ହଁ ସେଇଟା ତ ସମସ୍ତେ
ଆପଣ ମୋ କଥାଟା ଟିକେ ଶୁଣୁନାହାନ୍ତି ଠିକ ରେ ଆପଣ କହିଦଉଛନ୍ତି ଆଗକୁରିଆ।
ନାଇଁ ନାଇଁ କୁହନ୍ତୁ।
ହଁ ଆଗ ଟିକେ ଶୁଣନ୍ତୁ କଥା ଟା ତାପରେ ଉତ୍ତର ଦେବେ।
ଆଜ୍ଞା।
ଆଜ୍ଞା। ଏଠି ସେଠି ହବାକୁ ପଡୁଛି ଆଉ କଣ କରିବ ଜୀବନ ତ ସେଇଆ ହେଇଗଲାଣି। ଆଉ ସେଠି ମୋର କହିଥିଲେ ଯେ ନନା ଏଠିକି ଆସ ଖାଇବା ପିଇବା ସବୁ ଦବୁ ଏଣେ ତେଣେ। ଦେଖିଲା ବେଳକୁ ଏଠି କିଛି ନାଇଁ ରାତିରେ ଖାଇବାକୁ ଦଉନାହାନ୍ତି। ପ୍ଲସ ହୁଁ ହଁ ଦିନେରେ ବି ଦଉନାହାନ୍ତି କେବଳ ଗୋଟା ବେଳେ ଦଉଛନ୍ତି ସେତିକି। ନ ଖାଇ ପିଇକି ଶୋଇବାକୁ ପଡୁଛି ଆଉ ଜୀବନ ବିତେଇବାକୁ ପଡୁଛି ଆଉ। ଘର ଛାଡିକି ଆସିଲେ ସେଇୟଆ ହୁଏ ଆଉ ଘର ଛାଡିକି ଆସିଲେ ସେଇଆା ହୁଏ ଆଉଉ କରିବା।
ହୁଁ ଆପଣ ଘର କୋଉଠି?
କଟକ କଟକ ହୁଁ। ଆଜ୍ଞା। ଆପଣଙ୍କ ଘର?
ଆମର ପୁରୀ।
ଓ ହୋ। ଅଜା ଆଇଁଲେ।
ଆଉଁ
ସିଆଡ଼ ବର୍ଷା ହଉଚି?
ହଁ ଏବେ ପୁରୀରେ ଦି ଦିନ ହେଲାଣି ପୁରା ଲଗାତାର ବର୍ଷା କାଲି ସେମତି ମୁଁ କମ୍ପ୍ୟୁଟର କ୍ଲାସ ଯାଇଥିଲି ଆସିଲା ବଳସିକି ଆଉ ଆମେ ଛତା ନେଇନୁ ଆସିଲା ବଳସିକି ପୁରା ଓଦା ହେଇକି ଆସିଲୁ ତାପରେ କାଲଠୁ ଜର।
ଇଆଡ଼େ ବି ଶୋଇଆ ଆଉ କଣ କରିବା? ବର୍ଷା ତ ଲାଗି ରହିବ ଆଉ ଲଘୁଚାପ ଅଛି ବୋଧେ ସାତ ଆ ସାତ ତାରିଖ ପର୍ଯ୍ୟନ୍ତ।
ଲଘୁଚାପ ଅଛିଁ?
ହୁଁ।
ଅଁ ମୁଁ ଜାଣିନି ସେତେ ନିୟୁଜ ଫିୟୁଜ ଟିକେ
ସମୁଦ୍ର ଅଶାନ୍ତ ଅଛି କଣ କହୁଚନ୍ତି।
କିଏ କହୁଚନ ଯୋଉ ନ୍ୟୁଜ ରେ?
ହୁଁ ମ୍ୟାମ୍।
ଆଜ୍ଞା ଥିବ ବୋଧେ ମୁଁ ଆଉ ଦେଖିନି। ଏବେ ଗୋଟେ ବାସ୍ ମୋ ପାଖକୁ ମାନେ ସାଙ୍ଗେ ସାଙ୍ଗେ ମୁଁ ଜଷ୍ଟ ଗଲି ତ ସେଥେରେ ଆସଥିଲା କଣ ମାଳିକା ବଚନ ଉପରେ କଣ ଆସଥିଲା ମାଳିକା ବଚନ ସ ତ ହବ ନା କଣ? ମାନେ ଏଁ ଏଁ ମାନେ ସାଇଣ୍ଟିଷ୍ଟ ମାନେ ବି ସେମତି କଣ ଗୋଟେ ପ୍ରେଡିିକସନ୍ କରଛନ୍ତି କି ଦୁଇ ହଜାର ଚବିଶ ପଚିଶ ରେ ଯୋଉ ଏଲିନ ଅଛି
ଯିଏ କଣ କହିବେ ମ ସାଇଣ୍ଟିଷ୍ଟ? କଣ ଯେତବଳେ ହବା କଥା ହବ ସେଇ ଜିନିଷ ମାଳିିକା ମାଳିିକା ଲେଖିନୁ ସତ କଣ ଯୋଉଟା ଯେତବଳେ ହବା କଥା ହବ ସିଏ କଣ କହିବେ?
ଆଜ୍ଞା ଉଁ ହୁଁ। ଯାହା ଜଗନ୍ନାଥଙ୍କ ଇଚ୍ଛା ଆଉ ସେ ଯଦି ଏଇଠି ରହିବାକୁ ଚାହୁଁଥିବେ ରହିବେ ନହେଲେ ଯୋଉଠି କି ଯିବାକୁ ଚାହୁଁଥିବେ ଯିବେ।
ହୁଁ ପୁରୀ ମ ଜଗନ୍ନାଥ ମନ୍ଦିରରୁ ଜଷ୍ଟ ଠାକୁର ଆଠିବେନି ସେଟା ଭୁ ଭୁଲ କଥ ସେଠି କାଇଁକି ଆସିବେ ସେଠୁ ଆସିବେନି।
ଆଚ୍ଛା ମାଳିକାରେ ତ ଲେଖା ହେଇ ଚି କି ନାଇଁ
ମାଳିକା ଲେଖା ହେଇଚି ଯେ ଜଗ ଜଗନ୍ନାଥ କିନ୍ତୁ ଆସିବେନି କାହିଁ ଆସିବେନି କାହିଁନା ଗୁଣ୍ଡିଚା ରାଣୀଙ୍କୁ କଥା ଦେଇଚନ୍ତି ନାଇଁ ମୁଁ ଏଇଠି ରହିବି ଛାଡ଼ିକି ଆସିବିନୁ।
ଆଉ ସେ ସେଠେ କଳି ଯୁଗ ପାଇଁ ଥିବ ନା କଳି ଯୁଗରେ ସେ ଗୁଣ୍ଡିଚା ରାଣୀଙ୍କୁ
ଆ କଳି ଯୁଗ ପାଇଁ ଯେ ଏ ଏ କଳ ଗୁଣ୍ଡିଚା ରାଣୀଙ୍କୁ ବା କଥା ଦେଇଚନ୍ତି ଏଇଠି ରହିବେ କଳି ଯୁଗ ହଉ କି ସତ୍ୟ ଯୁଗ ହଉ। ଯୋଉ ଯୁଗ ହଉ।
ଆଚ୍ଛା ନିମ୍ ମାଳିକାରେ ଥିଲା ନା କଣ କଳା ଘୋଡ଼ା ଧଳା ଘୋଡ଼ରେ ବସିକି ଯିବେ?
ହଁ ହଁ ସେ ମଣିଷ ରୂପରେ ନା ଆଉ କଣ ଆଉ ମଣିଷ ରୂପ ସେ ଜନ୍ମ ନେଇଯିବ ଠାକ୍ କୁର ସେଇ ସିଏ ଅଛି ସିଏ? ତାଙ୍କ ଶରୀର ସେଇଠି ବ ତ୍ୟାଗ କରଦେବେ ଆଉ
ତାହେଲେ ଆମର ଜଗନ୍ନାଥ ମନ୍ଦିର ଗୋଟେ ଯୋଉ ଔଷଧର ଗୋଟେ ଅଛି ସେଠି କାହିଁକି ତାହେଲେ ମାନେ ଇଏ ଅଛନ୍ତି ସମସ୍ତେ କହୁଚନ୍ତି ସିଏ ଯୋଉ ଘୋଡା ଅଛି ସିଏ ଜୀବନ୍ତ ହେବେ ସେ ଟାଇମରେ ଆଉ ସେଥିରେ ଜଗନ୍ନାଥ, ବଳବ ବସିକିଛି।
କୋଉଡ଼ି କୋଉଡ଼ି।
ଜଗନ୍ନାଥ ମନ୍ଦିର ଚାରିଦ୍ଵାର, ଦକ୍ଷିଣ ଦ୍ୱାର ପଟେ ଯୋଉ ଅଶ୍ଵ
ନା ନା ନା ନା ଆମ ଛତିଆରେ ଛତିଆରେ ଅଛନ୍ତି। ଘୋଡା ଉପରେ ବସନ୍ତି ଠାକୁର ଜଗ ସେଇଠି
ଆଚ୍ଛା। କେବେ କଟକ ଗଲେ ଆମକୁ ଟିକେ ଛତିଆ ବୁଲେଇ ଦେବେ ଆଉ।
ହଉ। ତୁରା ଆସନ୍ତୁ।
ଆଜ୍ଞା, ନିଶ୍ଚିତ ଭାବରେ ଆପଣ କହିଲେଣି, କଣ କହିଲେ?
କଣ ଅଛି।
ହଁ ଏବେ ଗୋଟେ ମୋବାଇଲ ଷ୍ଟୋରରେ ଅଛି ଏବେ ପ୍ସ ଟୁ କଂପ୍ଲିଟ୍ ହେଲା। ତ ଏଇନେ ବର୍ଷେ ଗ୍ୟାପ ନେଇଛି ବର୍ଷେ ପରେ ବି କମ୍ କରିବା ଆଉ।
ଆଗକୁ କଣ କରିବାକୁ ଚାହୁଁଛନ୍ତି?
ସେମିତି କିଛି ଇଏ ନାହିଁ ବ୍ୟାଙ୍କିଙ୍ଗ ସେକ୍ଟରରେ ଆଶା ଅଛି ଦେଖାଯାଉ କଣ ହଉଛି।
ଉଁ ହୁଁ।
ତ ଦିଅଙ୍କ ପାଖରେ ଲୋକ ଟିକେ ଜଣେଇ ଦେବେ ଦିଅଙ୍କୁ। ଆମ ଇଚ୍ଛାଟା।
ଦିଅ ତ ଆମ କଥା ଶୁଣୁନାହାନ୍ତି ଆଉ ଆପଣଙ୍କ କଥା କଣ କହିବି।
ଆପଣଙ୍କ କଥା ସିନା ଆପଣ ନିଜ କଥା କହିଲେ ଶୁଣିନାହାନ୍ତି, ଆପଣ ଯଦି ଅନ୍ୟ ପାଇଁ କହିବେ ସେ ଶୁଣିବେନି। ଶୁଣିବେନି କିଏ କହିଲେ ସମସ୍ତଙ୍କ କଥା ଶୁଣିବେ ଆପଣଙ୍କ କଥା ଶୁଣିବେ ସମସ୍ତଙ୍କ କଥା ଶୁଣିବେ।
ନା ନା ସେ ଶୁଣିବେନି। ଆପଣଙ୍କ କଥା ଶୁଣିପାରନ୍ତି ଯଦି ସିଏ ନା ପଥର ବି ହେଇନାହାନ୍ତି, ପରୀକ୍ଷା ନଉଛନ୍ତି ଆଉ।
ଆଜ୍ଞା, ସିଏ ତ ପରୀକ୍ଷା ନେବେ ଆଉ ତାଙ୍କ କାମ ସେଇଆ। ଜୀବନ ସାରା ପରୀକ୍ଷା ନଉଥିବେ।
ଆମେ ତ ପହରି ପ ପଥର କହିପାରିବୁନି। ପରୀକ୍ଷା ନଉଛନ୍ତି ଆଉ। ଆମେ ପାଇଁ ପଥର କହିବୁ ଯେ ଠାକୁର ଠାକୁର ସ୍ୱୟଂ ହୁଁ ଦେବତା ଯିଏ ଦେବତା ନା ଆମେ ତାଙ୍କୁ କାଇଁ ପଥର କହିବୁ।
ହଁ ହଁ ହଁ ଆପଣ କିଛି
ହଁ ସେଟା ଆପଣ ଭାବୁଛନ୍ତି କିନ୍ତୁ ସମସ୍ତେ କଣ ସେ ଗୋଟେ କଥା ଭାବିବେ କି? ସମସ୍ତେ ତାଙ୍କୁ ବନ୍ଧୁ ବଳିଆ ହିଁ ଦେଖନ୍ତି ତୁ ତା କରିକି ତ କଥା ହୁଅନ୍ତି ଆଉ।
ଆମେ କଣ ତୁ ତାକର କରୁନୁ। ଆମେ କଣ ତୁ ତାକର କରୁନୁ ରାଗି ଗଲେ କରୁ। କିନ୍ତୁ ମନ ଭିତରେ ଅଛି ଠାକୁର ଠାକୁର।
ହୁଁ।
ଆରେ ତୁ କହିଦେଲେ କଣ ଅ ମାନେ
ରାଗେ।
ନାଇଁ ନାଇଁ ତୁ କହିଦେଲେ ଏ ଖାଲି ଠାକୁର ନହଲେ ତୁ ନ କହିଲେ ତାକୁ ଠାକୁ କୁର ବୋଲି ମାନୁ, ସେଟା ଫାଲତୁ ଇଏ କଥା କର୍ମକୁ ନେଇକି କର୍ମକୁ ନେଇକି କେମିତି ଠାକୁରଙ୍କ ଉପରେ କର୍ମକୁ ନେଇକି କଣ ଗୋଟେ ଭକ୍ତି ହେଲା। କରମ ଯେମିତି କରିବ।
ସେଇଟା ହଁ ସେଇଟା ମୁଁ କହୁଚି କିନ୍ତୁ ଆପଣ ମୋ ମାନେ କଥାଟା ବୁଝି ପାରୁନାହାନ୍ତି ମୁଁ ଅଲଗା ମାନେ ସେଇ କ ଥାଟା ଅଲଗା ମାଇଣ୍ଡକୁ ନେଇକି କହୁଚି ଆପଣ ଅଲଗା ମାଇଣ୍ଡ ବୁଝି ଦଉଚନ୍ତି ଟିକେ ମାନେ ମୁଁ କହିବା କଥା କି ଯୋଉ ତୁ ମାନେ କହୁଚନ୍ତି ଜଗନ୍ନାଥଙ୍କୁ କି ଯାହାଙ୍କୁ ବି ସେଟା ଗୋଟେ ମନରେ ତାଙ୍କର କଁ କଇଲେ ଭଲ ପାଇବାଟା।
ସେଇଟା ଭଲ ପାଇବା ନୁହେଁ। ସେଇଟା ଭଲ ପାଇବା ନୁହେଁ ସେଟା ରାଗ ରାଗରେ କହି ଦିଅନ୍ତି।
ନା ଭଲ ପାଇବାରେ ତୁ କୁହନ୍ତି। ଭଲ ପାଇବାରେ ବି
ଭଲ ପାଇବାରେ ତୁ କୁହନ୍ତି କିନ୍ତୁ ରାଗିକି କୁହନ୍ତି ତୁ। ରାଗିକି ମୁଁ କେତଥର ଠାକୁରଙ୍କୁ ତୁ କହିଦେଇଛଚି।
ହୁଁ।
ଗାଳିବି ବାହାରି ଯାଇଚି। ଠାକୁରଙ୍କର
ମୋ କଥାଟା ମୋ ଅଧିକ ଖୁ ଖୁସି ହେଲେ ଦୁଃଖ ହେଲେ ମୁଁ ଜାଗାକୁ ସବୁବେଳେ ତୁ ହିଁ କୁହେ ମାନେ ମୋ ମନ ଭି ତରେ କେବଳ ତୁ ହିଁ ଆସେ ହେଲାକି। ତୁ ସବୁ କିଛି ସମ୍ଭାଳେ, କି ନାଇଁ ତୁ କାଇହିଁ ଏଇଟା କଲୁ, ଏଇ ଟାଇ
ଆଜ୍ଞା ଆଜ୍ଞା‌।
ସମସ୍ତଙ୍କ ପଏଣ୍ଟ ଅଫ ଭ୍ୟୁ ଅଲଗା ଠାକୁରଙ୍କୁ ନେଇକି।
ଆଜ୍ଞା!
ଆଉ ଆପଣଙ୍କ ଘରେ ସମସ୍ତେ ଭଲ?
ଆଜ୍ଞା ଆଜ ସେଇ ଭଳିଆ ଆଉ।
ଆପଣଙ୍କର ସେପଟେ ବର୍ଷା ହଉଛି ନା। ମଜା ଲାଗୁଥିବ ମନ୍ଦିରରେ ବସିଚନ୍ତି।
ହୁଁ ସେଇ ଭଳିଆ।
ଆମେ ତ ଆଜି ପୁର ଓଦା ହେଇକି ଆସିଚୁ।
ଆଜ୍ଞା।
ଆମର ଦି ଦିନ ହେଲାଣି ଡେଲିିକା ଘଣ୍ଟା ହେଲାଣି ଓଧା ହେଇକି ଆସିବା।
ଆଜ୍ଞା?
କଁ ହେଇଲେ?
କଁ ଆଜ୍ଞା?
ମୁଁ କାଲି ଆମର ତ ଡେଲି କାହି ଘଟଣା ହେଇଗଲାଣି ଅଦା ହେଇକି ଆସିବା।
ଆଜ୍ଞା! ବର୍ଷା ତ ଜୋର ହଉଛି ଇଆଡେ ଆଉ।
ହଁ ଏପଟେ ବି ଜୋରେ ବର୍ଷା ହଉଚି। ବର୍ଷେ ଛାଡିବାର ହିଁ ନାଇଁ ସେ ଲଗା କେତେ ସେମ୍ତି ବର୍ଷା ହଉଚି ଚାଲିଚି ମାନି ଚାଲିଚି ଦିନରୁ ରାତି ଯାଏଁ। ଆମର ଯୋଉଠି ଷ୍ଟୋର ମୁଁ ଏବେ ଯୋଉଠି କି ଯାଉଚି। ମୁଁ କହୁଥିଲି ଯୋଉ ଜଫ୍ କରୁଚି ବୋଲି। ସେଠି ମାନେ ଆପଣ ଯିବେ ମାନେ ମାଉସ୍ ପୁରୀ ମାଉସୀ ମା ମନ୍ଦିର ଜାଣିଥିବେ?
ଆଜ୍ଞା।
ସେଇଠିକିନା ପୁରା ପାଣି ଜମୁଚି ମାନେ ପୁରା ଆଣ୍ଠି ଭଳିଆ।
ଆଜ୍ଞା
ମୁଁ ସେଥିପାଇଁ ଆଜି ଷ୍ଟୋରରେ ଫୋନ କରି କହିଦେଇଥିଲି ନାଇଁ ଭାଇ ମୁଁ ଯାଇ ପାରିବିନି ଆଉ ମୋ ଦେହ ଭଲ ନାଇଁ ଜର ହେଇଛି ବୋଲି ମିଛ କଥା କହିକି ଆଜି ଗୋଟେ ଦିନ ରହିଗଲି କାଲି କି ଯଦି ବର୍ଷା ନ ଛଡ଼ିଲା କଣ କରିବି ଭାବୁଛି।
ଆଜ୍ଞା। କଣ କରିଆ ଏଇ ବର୍ଷା ତ ହଇରାଣ କରୁଛି ମଣିଷଙ୍କୁ।
ଆଜ୍ଞା
ହଉ ଜୟ ଜଗନ୍ନାଥ ଆଜ୍ଞା ମୁଁ ରଖୁଛି କାମ ଅଛି।
ଆଜ୍ଞା ଆଜ୍ଞା।
ଆଜ୍ଞା।